ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମ୍ୟାମ ନମସ୍କାର।
ନମସ୍କାରେ।
ଆଜ୍ଞା, ଆଉ ଆପଣ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛି।
ଆଚ୍ଛା।
ଆପଣ କଣ କରୁଛ
ଆଉ ଜଷ୍ଟ ଏବେ ଏମିତି ବସିଥିଲି ଆଉ। ଯେବି ହେଲା ଡିନର କରି ବାକୁ ଯିବି ଆଉ।
ଆଚ୍ଛା।
ଆଜ୍ଞା। ଆଉ ଆପଣଙ୍କର ଏବେ ରିସେଣ୍ଟଲି ରଜ ଗଲା କେମତି କେମିତି ଗଲା ଛୁଟି ଟା ରଜରେ?
ଭଲ ଆଉ।
ଆଜ୍ଞା।
ଆପଣ ଆପଣଙ୍କ ଆଡେ କେମିତି ସେଲିବ୍ରେସନ ହୁଏ ରଜ?
ରଜ ତ ସେଲିବ୍ରେସନ ହୁଏ ବଟ୍ ଆ ମୁଁ ତ ସେଲିବ୍ରେସନ କରିପାରିନି ଏ ବର୍ଷ ରଜ। ଅ ପାଠପଢା ଡି ଟିକେ ରହିଯାଉଛି। ଇଣ୍ଟର୍ନସିପ ବଗେରା କରୁଛି, ତ ସେଥିପାଇଁ ଏଇ ବର୍ଷ ରଜ ଟା ଟିକେ ଏମିତି ଶୁଖିଲା ଶୁଖିଲାରେ ପଳେଇଲା। ଆଉ ରଜ ପୂର୍ବ ଦିନ ଗୋଟେ ଗୋଟେ ଦିନ ଛୁଟି ମିଳିଥିଲା। ମୋର ତ କଲେଜ ରଜରେ ବି ଖୋଲିଯାଇଛି। ତ ରଜର ପୂର୍ବ ଦିନ ଜଷ୍ଟ ଗୋଟେ ଭୋଜି ସାଙ୍ଗ ମାନେ କରିୁଥିଲୁ, ସେତିକି ଆ ବାସ୍ ସେମିତି ଆଉ। ଆଉ ଆପଣଙ୍କୁ କଣ ବୁଲାବୁଲି କରିବାକୁ ପସନ୍ଦ ଲାଗେ ମାନେ ଏମିତି କୁଆଡେ ଭଲ ଜାଗାକୁ ଯିବା ପାଇଁ?
ହଁ, ଭଲ ଲାଗେ ଯେ ହେଲେ ବୁଲି ପାରେନି ଆଉ।
। ଆଚ୍ଛା ଏମତି କିଛି ଭଲ ଜାଗା ଅଛି ଆପଣଙ୍କ ନଜରରେ କି ଏମିତି ଯାଇପାରିବା ଯୋଉ ଜାଗାକୁ ଆମେ? ବହୁତ ବଢିଆ ଜାଗା ଥିବ ଲୋକମାନଙ୍କୁ ଦେଖିବା ବି ଦରକାର? ହଁ ଆ ପୁରୀରେ ଏମିତି କିଛି ଜାଗା ଅଛି ଯୋଉ ଜାଗା କି ମାନେ ବହୁତ ପୁରୁଣା ଜାଗା କି ହିଷ୍ଟୋରିକାଲ ପ୍ଲେସ ହୋଇଥିବ କି କଣ? ।
ମତେ ତ ବେଶୀ ଜଗନ୍ନା ଜଗାଙ୍କ ପାଖକୁ ଯିବାକୁ ଭଲ ଲାଗେ।
ଆଉ ପୁରୀରେ ସେମିତି କିଛି ଭଲ ଜାଗା ଅଛି, କି ଯୋଉ ଜାଗା କି ମାନେ ଜଗନ୍ନାଥଙ୍କର ମାନେ ଜାଗା ତ ଯୋଉ ଯେହେତୁ ବୋହୁତ ଭଲ ଜାଗା ତ ଆଉ ସେମିତି କିଛି ଜାଗା ଅଛି ଯେମ୍ତି
ହଁ-ଅ ମାଙ୍କର ଯୋଉ ଗୁଣ୍ଡିଚା-ଆ ମାଉସୀ ମା ମନ୍ଦିର ଅଛି।
ଏ ଆଜ୍ଞା।
ଆଉ ଅଛନ୍ତି-ଇ ଏମ୍ତି ବହୁତ ଅଛନ୍ତି ଶିବ ମନ୍ଦିର ହରିଗାଁ-ଆ ପୁରୀ ସି ବିଚ୍ ଅଛି। ବୁଲାବୁଲି ଜାଗା ଆଉ।
ଆଉ ଆପଣଙ୍କର ଯୋଉ ଅଛି ଆମର ମାତା ମଠ ଅଛି ଗୋଟେ ପୁରୀରେ।
ହଁ ଅଛି ଗୋଟେ ମାତା ମଠ।
ଆ ହଁ ତ ସେଇ ଜାଗା ଟା କେମିତି ମାନେ କଣ ସେ ଜାଗା ଟା?
ମୁଁ ତ ସେଠିକି ଯାଇନି ନା ସେ ବିଷୟରେ କିଛି କହିପାରିବିନି।
ଆଚ୍ଛା ଆଉ ହୋଉ। ଆଉ ଆପଣଙ୍କୁ ମାନେ ଏମିତି କୋଉ ଜାଗାକୁ ଯାଇଛନ୍ତି ଏମିତି କୋଉ ଭଲ ପ୍ଲେସକୁ ଏମିତି ବୁଲିବା ପାଇଁ?
ହଁ ଯାଇଚି-ଇ ଏମ୍ତି।
ଆପଣଙ୍କର ସେଠି ମାନେ କଣ ଭଲ ପର୍ବ କଣ ପାଳନ କରାଯାଏ ମାନେ ଭଲ ଇଏ?
ଆମର-ଅ ଏପଟେ ଆମର ହୋଉଚି ପୁରୀ ଡିଷ୍ଟିକ୍ଟ, ଆଉ ଏପଟେ ଆମର ସବୁ ପ୍ରକାର ପ୍ର ପର୍ବ ସେଲିବ୍ରେସନ ହୁଏ ଆଉ। ଯେମିତିକି-ଇ ରଜ ହୋଉ କି-ଇ-ମ୍ ମାନେ ଯେକୌଣସି ପର୍ବ ବି ହୋଉ ବୋହୁତ ଧୁମଧାମରେ ପାଳନ ହୁଏ।
ଆଚ୍ଛା ମାନେ କୋଉ ଏନ୍ଦିଆ?
ମାନେ ଆମର-ଅ ବାର ମାସକୁ ତେର ପର୍ବ ସବୁ ସାଲିବ୍ରେସନ ହୁଏ ଭଲ ଭାବରେ ଆଉ ବୋହୁତ ଭଲ ଲାଗେ ଆଉ।
ଆଚ୍ଛା ଏମିତି ମାନେ କୋଉ ପର୍ବଟା ଅଛି ଯେମିତି ଆପଣଙ୍କୁ ମାନେ ସବୁ ପର୍ବ ତ ଆମେ ସେଲିବ୍ରେସନ କରୁଚେ ଚେଇଁ ତ ମନେ କୋଉ ପର୍ବଟା ଯୋଟାକି ଆପଣଙ୍କୁ ବୋହୁତ ଭଲ ଲାଗେ? ଇଏ ସେ ପର୍ବ
ମତେ ତ ଠାକୁରଙ୍କ ଉପରେ ବୋହୁତ ବିଶ୍ଵାସ ଅଛି ମତେ ତେ ସବୁ ପର୍ବ ଭଲ ଲାଗେ ଠାକୁରଙ୍କ ଉପରେ, ଆଜି ବି ଅଛି ସ୍ନାନ ପୂର୍ଣିମା ଦେବ ସ୍ନାନ ପୂର୍ଣ୍ଣିମା ବୋହୁତ ଖୁସି ଲାଗିଲା ଠା ରମ୍ବାଇଁ ଫୁଲ ମାଳ ହରିଆ କରିଥିଲି। ଆଜ୍ଞା ଯାଇଥିଲି ଦର୍ଶନ କ ଆଜ୍ଞା।
ଆଚ୍ଛା ଠାକୁର ଦର୍ଶନ ତାହେଲେ ଆପଣ କରିଦେଇଛନ୍ତି ଆଜି, ଏବେ ୟା ପରେ ଠାକ୍ କୁରଙ୍କର କଣ ନୀତିକାନ୍ତି ଅଛି ମାନେ ଆପରେ ହୁଏ ସ୍ନାନ ପୂର୍ଣ୍ଣିମା ପରେ?
ସ୍ନାନ ପୂର୍ଣ୍ଣିମା ପରେ ଆମର ହବ ଯୋଉ ରଥ ଯାତ୍ରା।
ଆଚ୍ଛା ଏଇ ଏଇ ଭିତରେ ଆମେ ମାନେ ରଥଯାତ୍ରା ଭିତରେ ଠାକୁର ଦର୍ଶନ କରିପାରିବା ନା ନାଇଁ ହଁ ହେଇପାରିବନି।
ଉଁ ଏବେ ତ-ଅ ଯୋଉ ଆଜି ହେଲା ସ୍ନାନ ପୂର୍ଣ୍ଣିମା ଉଁ ତାପରେ ଆଜିଠାରୁ-ଉ
ହ
ପୁଡିବେ ପନ୍ଦର ଦିନ ଜ୍ୱରରେ ତାପରେ-ଏ ଏ ଅଣସର ଘରୁ ବାହାରି ସାଇଲା ପରେ ପନ୍ଦର ଦିନ ଠି ବାହାରିବେ ତା ପରେ ହବ ଯୋଉ ଆମର ରଥଯାତ୍ରା ଉଁ ତାପରେ ହବ-ଅ ବ ରଥଯାତ୍ରା ତାପରେ ଯୋଉ ମାଉସୀ ମାଙ୍କ ମନ୍ଦିରକୁ ଯିବେ ତାପରେ ସେଠୁ ଆସିବେ-ଏ ନଅ ଦିନ ପରେ ସେଠି ହେଇକି ଆସିବେ ବାହୁଡା ଯାତ୍ରା ହବ।
ନାଗିଗଲା।
ତାପରେ ତ ସବୁ ଶୁନା ବେଶ ଆଉ।
ଆଚ୍ଛା ଏ ମାନେ ଭିଡ଼ ବି ତ ବହୁତ ହଉଥିବ ଆର ବର୍ଷ ତ ବହୁ ଆର ବର୍ଷ ଯାଇଥିଲି ପୁରୀ ରଥଯାତ୍ରାରେ ହଁ ବଟ ବହୁତ ମତେ ଇଏ ଲାଗିଲା କି ହୁଁ ହୁଁ ଦିଇ ହଜାର ଚବିଶ ଯୋଉ ରଥଯାତ୍ରାରେ ମାନେ ଯ ଦୁଇ ହଜାର ଚବିଶ କହିଲ ମୁଁ ଦୁଇ ହଜାର ପଚିଶ ରଥଯାତ୍ରାରେ ଯାଇଥିଲି ବଟ ମୋବାଇଲ ସେଠି ମୋର ଚୋରି ହେଇାଇଥିଲା। ପୁରିବଖା
ହଁ ସେମିତି ହଉଛି ଆଜ୍ଞା।
ଅ ବହୁତ ସେଠି ମାନେ ଇଏ ହଉଛି।
ଆଜ୍ଞା।
ଆଚ୍ଛା। ଆଉ କିଛି କୁହନ୍ତୁ ମାନେ।
ଆପଣଙ୍କ ଆଡେ କଣ ସେଲିବ୍ରେସନ ହୁଏ। ବେଶୀ ପର୍ବ କୋଉ ପର୍ବ?।
ଆ। ଆମ ଆଡେ ତ। ଆମ ଆଡେ ବି ସେମିତି ସବୁ ପର୍ବ ହିଁ ସେଲିବ୍ରେସନ ହୋଇଥାଏ। ବଟ୍ ସବୁଠୁ ଭଲ ଏପଟେ ଦଶହରା ଟା ହୁଏ। ଆଉ ଗଣେଶ ପୂଜା ଦେବ ବି ବହୁତ ଧୁମ୍ ଧାମ ରେ ଏପଟେ ହୁଏ। ଅ ଦଶ ଆଗୁରୁ ଦଶହରା, ଯୋଉ କୁମାର ପୂର୍ଣ୍ଣିମା ସବୁ ତ ଗୋଟିଏ ଟାଇମ୍ ରେ ହିଁ ପଡିଯାଏ ନା। ଆ ହଁ। ତ। ସେଇ ଟାଇମ୍ ରେ ହିଁ ମାନେ। ଦଶହରା ବେଳେ ହିଁ ମାନେ ଦଶହରା ବେଳେ ଆମେ କଣ କରୁନା କୁମାର। ପୁନିଆ ପାଇଁ ମଧ୍ୟ ଦଶହରା, କୁମାର ପୂର୍ଣ୍ଣିମା ଗୋଟେ ଇଏ ପାଖାପାଖି ପଡେ ବୋଧେ।
ଆଜ୍ଞା। ଦଶହରା, କୁମାରପୂର୍ଣ୍ଣିମା ହଁ ଗୋଟେ ଟାଇମ୍ ରେ ପଡିଥାଏ।
ହଁ। ଗୋଟେ ଟାଇମ୍ ରେ ନା ହଉ
ଆଉ ଗଣେଶପୂଜା, ଖୁଦୁରୁକୁଣୀ ହେରିକା। ଟାଇମ୍ ରେ ପଡ଼େ ଆଉ। ସେଇଟା ହଉଛି ଆମର ଭାଦ୍ରବ ମାଛରେ ପଡି। ଏଇଟା ଆଶ୍ୱିନ ମାସରେ ପଡିିଥାଏ।
ହଁ। ଦଶହରା ପରେ ଆମେ କଣ କରୁନା ଆମେ ଛୋଟ ଛୋଟ ଆନେ ଆମ ଗାଁ ରେ ଆଗୁରୁ ହଉଥିଲା ମାନେ ବଗେରା ହୁଏ। ତ ଛୋଟ ଛୁଆ ମାନେ ଆଗୁ ଆଉ ତାପରେ କିଛି ଦିନ ପରେ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ହେଲେ। ଆଉ ଗାଁ ପ୍ରତି- କିଛି ଛୋଟ ଛୋଟ ଛୁଆମାନ ଙ୍କ ପାଇଁ କିଛି ଆଉ ହେଲାନି। ତାପରେ ଆମେ ମାନେ ଛୋଟ ଛୋଟ ଛୁଆ ମାନେ ମିଶିକି ଗୋଟେ ଛୋଟ ପ୍ରୋଗ୍ରାମ ଗୋଟେ କରୁ। ମାନେ ଛୋଟ ଛୁଆ ମାନଙ୍କୁ ନାଚ ଗୀତ ତ କୁମାରପୂର୍ଣ୍ଣିମା ଦିନ ତାଙ୍କର ଖେଳକୁଦ କରିକି ତାଙ୍କୁ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ ହବ। ତାଙ୍କ ନାଚ, ଗୀତ ହବ। ଏମିତି ଗୋଟେ ଛୋଟିଆ ପ୍ରୟାସ କରିକି ତାଙ୍କର ଇଏ କରୁ ଆଉ
ଆଜ୍ଞା।
ଆଉ ଆପଣଙ୍କୁ ମାନେ ପସନ୍ଦ କଣ? ମାନେ ଏମିତି ବୁଲିବା ପାଇଁ ଖାଇବା ପାଇଁ।
ହ।। ଖାଇବା ପାଇଁ ମୋର ସେମିତି କିଛି ନାହିଁ। ମତେ ଯାହା ଦେଲେ ମୁଁ ସବୁ ଖାଇବି। ହେଲେ ନନ୍ ଭେଜ୍ ଖାଏନି। ସବୁ ଖାଏ ଭେଜ୍ ଉପରେ।
ଆଚ୍ଛା ଆଛା। ଭେଜ୍ ଉପରେ ହଁ, ହଁ ବହୁତ ବଢିଆ। ହ।
ହଁ। ଆପଣ ଙ୍କର କୋଉ ଡିଷ୍ଟ୍।
ଆ ମୋର ହୋଉଚି ବ୍ରହ୍ମପୁର।
ଆଚ୍ଛା। ବ୍ରହ୍ମପୁରରେ ଫେମସ୍ କଣ?
ଆ ବ୍ରହ୍ମପୁର ତ ଆପଣ ଆସିବେ ବୋଲି ତ ବ୍ରହ୍ମପୁର ର ସକାଳ ବ୍ରେକଫାଷ୍ଟରୁ ଷ୍ଟାର୍ଟ କରିକି ରାତିରେ ଡିନର ପର୍ଯ୍ୟନ୍ତ ସବୁ ହିଁ ସ୍ପେସ ଚାଲି ହିଁ ଥାଏ ତାର କିଛି ବି ଆପଣ ଖାଇବାରେ କେବେ ବ୍ରହ୍ମପୁର ଆସିଲା ପରେ ଖୁଣି ପାରିବେନି। ଆ ଏଇଟା ତ ସବ୍ ବ୍ରହ୍ମପୁରରେ ସବୁଠୁ ବଡ ହାସିୟତ।
ଆଜ୍ଞା।
ଆଉ
ଆଉ କଣ ଖାଇଛନ୍ତି?
ଅ ଏବେ ତ କିଛି ଖାଇ ନାହିଁ। ମୁଁ ତ ହଷ୍ଟେଲରେ ଆମେ ରହୁନା ତ ଏ ଖାଇବା ହଷ୍ଟେଲ୍ ର ଟିକେ ଭଲ ନୁହଁ। ସେଥିପାଇଁ ଯିବୁ ଦେଖିବୁ କଣ ହେଇଚି ଖାଇବାକୁ ଆମ ପାଖେ ତ ମେନୁ ନାହିଁ ଏବେ ରେସେଣ୍ଟଲି କଲେଜ୍ ଫିଟିଚି। ତ ଅଠର ତାରିଖରେ ଆମ କଲେଜ୍ ଫିଟେ ଷୋଳ ତାରିଖରେ ଆମ କଲେଜ୍ ଫି ଟି ଥିଲା ରଜ ଅଠରରେ ସରିବ ଆମ କଲେଜ ଷୋଳରୁ ପିଟି ଯାଇଥିଲା ତ ରସେଣ୍ଟଲି କଲେଜ ଫିଟିଲ ମେନୁ ଫେନୁ କିଛି ତିଆରି ହେଇନି ହଷ୍ଟେଲର। ସେଇଥିପାଇଁ ଜାଣିନାହିଁ ଗଲେ ଜଣା ପଡିବ କଣ ଖାଇବା ପାଇଁ ହେଇଚି କଣ ନାହିଁ।
ଆଜ୍ଞା ଆପଣଙ୍କୁ ମାନେ ବେ ଶୀ ରୋଷେଇ ମାନେ ରୋଷେଇ ଉପରେ ଚୁଲିରେ ନା ଗ୍ୟାସରେ କୋଉଥିରେ କଲେ ଭଲ ଲାଗେ?
ଆଉ ନାଇଁ ସେମିତି କିଛି ନାହିଁ ନର୍ମାଲ ଆମେ ବି ତ ଗାଁରୁ ଆସିଚୁ ଆମେ ଥୋଡି ଗ୍ୟାସ ସିଏ ଖାଉ ଆମେ ବି ଚୁଲି ଖାଉ କିଛି ଅସୁବିଧା ନାହିଁ।
ହଁ ଚୁଲିଟା ତ ବୋହୁତ ବଢିଆ ଖାଦ୍ୟ ସେଥେରେ କଲେ ଟେଷ୍ଟ ଲାଗେ ବେଶୀ।
ହଁ ସେଇଟା ବି ଠିକ୍ ଆ ବଟ୍ ଏବେ ଥୋଡି ଆଉ ଉଁ କିଛି ଲୋକ୍ ଏ‍ଁ ଚୁଲି ୟୁଜ କରୁନାହାନ୍ତି ନା ତଣ ତ କେତେ କେତେ କଣ ଜିନିଷ ବାହାରିଲାଣି ତ ଲୋକମାନେ ଆଉ ଚୁଲିର ଏତେ ଥୋଡି ବ୍ୟବହାର କରୁଚନ୍ତି।
ଚୁଲିରେ କରୁଚୁ।
ଆଜ୍ଞା। ଆଚ୍ଛା ବରମ ବ୍ରହ୍ମଗିରି ଲାଇନ୍ ରେ କିଛି ଅଛି ଏମିତି ବୁଲିବା ପାଇଁ ଜାଗା। ସାତବଡା ବ୍ରହ୍ମଗିରି ତ ସାତ ବଡା ବି ତ ଆପଣ ଯାଇଥିବେ ବୋଧେ।
ହଁ ସାତପଡା ତ ସେପଟେ ଅଛି ବ୍ରହ୍ମଗିରି ପଟେ।
ଆଚ୍ଛା ଆଛା ସାତପଡା ପଟେ କିଛି ଏମିତି ବୁଲିଲା ଭଳିଆ ଜାଗା ଅଛି ମାନେ ଭଲ ଜାଗା।
ସେପଟ ଏରିଆ ବିଷୟରେ ମୁଁ କହିପାରିବିନି। ସାତପଡା ପଟେ ତ ଯୋଉ ଆମେ ଏପଟେ ଯାଇଚୁ ଉଁ ବାଲୁଗାଁ ହେରିକା ଦେଇକି ଯାଇଥିଲୁ ଚିଲିକା ସାତପଡା ସେପଟ ସବୁ ବୁଲିକି ଆ
ଆଚ୍ଛା ଆପଣ ବା-ବାଲୁଗାଁ ଆସିଚନ୍ତି ଆପଣ ଆପଣ ବାଲୁଗାଁ ଆସିଚନ୍ତି ତାହେଲେ। ଆଚ୍ଛା କଙ୍କଡା, ଚିଙ୍ଗୁଡି ତ ତାହେଲେ ନେଇକି ଯାଇଥିବେ। ନାଁ ନାଇଁ ସେମତି ନାଁ କଙ୍କଡା, ଚିଙ୍ଗୁଡି ନା ଆପଣ ତ ଭେଜ୍ ବୋଧେ?
ହଁ ନାଇଁ ଏତେ ବାଟରୁ ଆଣିଲା ଆସିକି ଆମର ଖରାପ ହେଇଯିବନି। ମୁଁ ଖାଏନି ଅବଶ୍ୟ ଆମ ଘରେ ଖାଆନ୍ତି କି ତୁ ମୁଁ ଏତେ ବାଟରୁ ଆଣିପାରିବିନି।
ଏ ହଁ କଙ୍କଡା ବାଲୁଆ ଆସିଚନ୍ତି କଙ୍କଡା, ଚିଙ୍ଗୁଡି ତ ସିଓର ଏଟା। ଆଉ ମା ଭଗବତୀ ଭଗବତୀଙ୍କ ପାଖକୁ ଯାଇଥିଲେ ମା ଭଗବତୀଙ୍କ ପାଖକୁ ଯାଇଥିଲେ ବାଣପୁର?
ନାଇଁ ସେଠି ଯାଇନି।
ଆ ଚ୍ଛା ଆପଣ ସେତେବେଳେ ଚିଲିକା ଆ ଆସିବେ ଯେତେବେଳେ ମା ଭଗବତୀ ପାଖକୁ ସିଅର ଯିବେ।
ହଁ ଆଉ କେତେବେଳେ ଯିବା ଆଉ ଫାଷ୍ଟ ଥର ଯାଇଥିଲି ତ ଥରେ ବୁଲିକି ଆସିଛି ଆଉ।
ହଁ ସେ କିଛି ନାହିଁ ମାନେ ଆପଣ କାଳି ଯାଇ ଗଲେ ନା ତ କାଳି ଯାଇଠୁ ଜଷ୍ଟ ପାଞ୍ଚ କିଲୋମିଟର କି ଛଅ କିଲୋମିଟର ହବ।
ଆଜ୍ଞା।
ଅ ଆପଣ କାଳି ଯାଇଙ୍କୁ ଦେଖିଲେ ତାଙ୍କ ଭଉଣୀ ହିଁ ଭଗବତୀ। ତ ଦେ ହଁ। ତ ସେଇ ପାଖାପାଖି ହିଁ ଦେଖିକି ଆରାମ ସେ ଯାଇପାରିଥାନ୍ତେ ଚଳିବ । ଅସୁବିଧା ନାଇଁ। ହଉ ମ୍ୟାଡ଼ାାମ ଠିକ୍ ଅଛି ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା। ହ୍ୟାଲୋ।
ଆଜ୍ଞା।
ହଁ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା।
ଥ୍ୟାଙ୍କ ୟୁ।
ଠିକ ଅଛି ଆଉ ରଖୁଛି।
ଆଜ୍ଞା।